ହଁ କେମତି ଅଛନ୍ତି?
ଭଲ ତମେ କେମିତି ଅଛ?
ହଁ ମୁଁ ବି ବହୁତ ଭଲ ଅଛି।
କଣ ଖାଇଲ?
ହଁ ଖାଇନି କିଛି। ମୁଁ ସନ୍ଧ୍ୟା ବେଳେ ଖାଇଥିଲି, ଟିକେ ଉପମା ଘୁଗ୍ ନି ଆଉ କିଛି ଖାଇନି ରାତିକି ଖାଇବି ଆଉ
ବହୁତ ବଢିଆ ଆଉ ମୁଁ ଏଇନା ଯାଇ ଥିଲି ଟିକେ ବଜାରକୁ ତ, ସେଠି ଟିକେ ଖାଇ ଦେଇଇକି ପଳେଇ ଆସିଛି ଆଉ।
ହୁଁ କଣ ଖାଇଲ?
ସେଠିକି ଆଇସ୍କ୍ରିମ ଗୋଟେ ଖାଇଦେଲି, ଆଉ ଗୋଟେ ରୋଲ ଖାଇଦେଲି ଆଉ।
ଭଲ ଆଉ।
ତା ପୂର୍ବରୁ ବି, ମୁଁ ଯାଇଥିଲି ମାଉସୀ ଘରକୁ। ତାଙ୍କର ସେପଟେ ଟିକେ କଣ କହିଲ ଆ ବିଲ ଫିଲ ଗଛଲତା ବଢିଆ ମାନେ ବହୁତ ଅଛି। ବହୁତ ବଢିଆ ଲାଗିଲା ଜାଣିଛ।
ସେହି ମାନେ ସେଇ ପରିବେଶ ନା ମତେ ବହୁତ ପସନ୍ଦ। ବୃକ୍ଷକୁ ଯାହା ମାନେ ଯାହାକୁ, ଜୀବନ ବୋଲି କୁହନ୍ତି ବୃକ୍ଷ ହିଁ ଜୀବନ।
ହଁ।
ଏ କଥାକୁ ନା ଏବେ, ସମସ୍ତେ ଉପଲବ୍ଧ ହିଁ କଲେଣି ବୃକ୍ଷ ଜୀବନ ବୋଲି।
ହଁ ବୃକ୍ଷ ହଁ ଜୀବନ କାହିଁକି କୁହାଯାଇଛି? ବୃକ୍ଷ ଜୀବନ ବୃକ୍ଷ ଥିଲେ କଣ ନ ହେଇପାରିବ।ବୃକ୍ଷ ନଥିଲେ କଣ ହବ? ବୃକ୍ଷ ଅଛି ବୋଲି ବର୍ଷା ହଉଛି, ଆମେ ଖାଦ୍ୟ ପାଉଛେ ଫଳ ହେଲା। ଶସ୍ୟବାଲା ବିରି, ଡାଲି ଯାହାବି ଆମେ ସବୁ ଖାଉଛନ୍ତି
ହଁ ବୃକ୍ଷ ନା ନ ରହିଲେ କେହି ମୁହୂର୍ତ୍ତେ ମଧ୍ୟ ବଞ୍ଚି ପାରିବେ ନାହିଁ
ତାକୁ ଜାଣିକି ବି ଆମେ ମାନେ କାଟିକିଛୁ
ହଁ ଏବେ ସବୁ ମାନେ ସେଇ ଗଛ କୁ କାଟିକି ବଡ ବଡ ବିଲଡିଂ କରିଦି କରିଦଉଛନ୍ତି। ରାସ୍ତା କରିଦଉଛନ୍ତି ରାସ୍ ରାଘାଟ କରିଦଉଛନ୍ତି ତ ଯୋଉ ଯିଏ ଆମକୁ ଜୀବନ ଦେଇ ଯାହା ବିନା ଆମେ ମୁତ୍ ଏତେ ମଧ୍ୟ ବଞ୍ଚି ପାରିବା ନାହିଁ ଅମ୍ଳଜାନ ଯାହା ଠାରୁ ଆମେ ଆଣୁଛନ୍ତି ତ ତାକୁ କାଟି ଦଉଛନ୍ତି।
ହୁଁ ହ। ସେଇଟା କିନ୍ତୁ କାଟିବା କଥା ନୁହଁ ହେଲେ କଣ କରିବା ଯେହେତୁ ଜନ ବୁଦ୍ଧି ହଉଛି। ପକ୍ଷୀ କଣ କରାଯିବ ସେ ତାଙ୍କ ପାଇଁ ବି ରହିବା। ଆବଶ୍ୟ ସେଥି ଗ କଟକୁ ପଡୁଛି।
ବୃକ୍ଷ ନା ଆମକୁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥାଏ ଯେମିତି ଆମ୍ଭ ମାନଙ୍କର ପାରିବେଶିକ ଯୋଉ ପ୍ରଦୂଷଣ କୁ ଦୂରୀଭୂତ କରି ଆମ୍ଭ ମାନଙ୍କର ଜୀବନ ଥାଏ ଆମ୍ଭ ମାନଙ୍କୁ ଫଳ ଛାଇ ପ୍ରଦାନ କରିଥାଏ। ପରିବେଶକୁୁ ଶୀତଳ ରଖିଥାଏ, ଜାଳେଣି ଗୁଆ ଉପକରଣ ପାଇଁ ମଧ୍ୟ କାଠ ଦେଇଥାଏ ବହୁତ ଉପକାର ସେଥିପାଇଁ କରିଥାଏ।
ଆଉ ଗୋଟେ ସବୁଠୁ ବଡ ଉପକାର ହଉଛି ପରିବେଶ ତ ସନ୍ତୁଳନ କ ରଖେ ସନ୍ତୁଳନ କଣ? କଣ ଠିକ ଟାଇମରେ ଠିକ ଟାଇମ ବର୍ଷା ଟା ବର୍ଷା ଟାଇମ ରେ ବର୍ଷା ଦେଲା ଖରା ଟାଇମ ରେ ଖରା ହେଲା। ଶୀତ ଟାଇମ ରେ ଶୀତ ହେଲା ଯୋଉଟା ଆମ ପ୍ରକୃତିର ନିୟମ ସେଇ ଗଛ ମିଛ ନଥିବାରୁ ସେଇଟା ଠିକ ଟାଇମ ରେ ହେଇପାରୁନି ତା ଫଳରେ କୋଉଠି ମରୁଡି ହେଲାଣି ତ କୋଉଠି ବାତ୍ୟା ହେଲାଣି କୋଉଠି ବନ୍ୟା ହେଲାଣି। ଖାଦ୍ୟ ଠିକ ସେ ମିଳୁନି କୋଉଠି ପାଣି ମିଳୁନି ତ କୋଉଠି ଖାଦ୍ୟ ମିଳିଲ ହଁ କି ନାଇଁ
ହଁ ଠିକ କଥା କହୁଛ
ହୁଁ। ସେଇଥିପାଇଁ ତ ଆମକୁ ଗଛ ଲଗେଇବା ଦରକାର ଆଉ ଗୋଟେ କଣ ହଉଛି ଅଞ୍ଚନା ଗଛ ଆମର କାଟିଦବାରୁ ଗଛ କାଟିଦବାରୁ ଆମର ଠିକ ସେ ଖରା ବର୍ଷା ଶୀତ ଏତ ହେଲାନି, ହେଲାନି ଆମର ଗଛ ବଢିବା କି ଚାଷୀ ମାନେ କଣ କରୁଛନ୍ତି ସାର ପକେଇ ଦଉଛନ୍ତି।
ହଁ ଚଲଦି ବଢିବା ପାଇଁ ନା ସାର ପକେଇ ଦଉଛନ୍ତି। ଆଜିକାଲିର
ସାର ପକେଇଦେଲେ କଣ ହେଲା ସାର ପକେଇ ଦେଲା ପରେ ଆମେ ଭାବୁଛନ୍ତି, ସବୁଜ ପନିପରିବା ଖାଇଲେ ହେଲେ ସବୁଜ ପନିପରିବା ଖାଉନାହାନ୍ତି, ଆମେ ପଇସା ଅଧିକ ଦଉଛୁ କିନ୍ତୁ ବିଷ କିଣିକି ଖାଉଛେ
ହଁ ଠିକ କଥା
ହଁ ସବ ସବୁଜ ପନିପରିବା ଖାଇଲେ ନାଇ ବିଷ ଖାଇଲେ ତା ଫରେ ବହୁତ
ମାନେ ଆଜି କଣ କହିଲ ସେ ପରିବା ଆଜି ଗୋଟେ ଗୋଟେ ଛୋଟ ଟେ ହେଇଥିବ ତାକୁ ସାର ଔଷଧ ପକେଇ ଦେଇେଇ କାଲି ପୁରା ଏଟେ ବଡ ଟିକେ ଦେଇଥିବେ ପୁରା ସବୁଜ ଦେଖାଯାଉଥିବ। ତ ଲୋକ ଭାବିବେ ତାଜା ପରିବା ବୋଲି ନେଇାଇକି ମାର୍କେଟରେ ବିକି ଦଉଛନ୍ତି। ତ ସେଇ ସେଟା କଣ ତା ପରିବା କି ସେଟା ଆମ ଦେହକୁ ଆମେ ପଇସା ଦଉଛନ୍ତି କିନ୍ତୁ ଆମ ଦେହକୁ ଆମେ ଦେହ ଭିତରକୁ ରୋଗ ଆମେ ପଶୁଛୁ
ହଁ ଆଉ ଗୋଟେ ଜିନିଷ ଜାଣିଛ ଆମେ ସିନା ଆଉ ଗୋଟେ ଜିନିଷ ତମ ପିଲା ବେଳ ଟାଇମରେ । ସେଇ ଯୋଉ ପରିବା ଆମେ ଆଣୁଛନ୍ତି ଶାଗ ହେଲା ପରିବା ହେଲା କେତେ ଟଙ୍କାରେ ମିଳୁଥିଲା? ଶାଗ ପାଞ୍ଚ ଟଙ୍କାରେ ମିଳୁଥିଲା ।
ହଁ ଏବେ ତ ଶାଗ ବିଡା ଏଇ ଭୁବନେଶ୍୍ୱରରେ ତ ଶାଗ ବିଡା କୋଡିଏ ଟଙ୍କା ଗାଁ ରେ ଯୋଉଟା ପାଞ୍ଚ ଟଙ୍କା ସେଇଟା ଏବେ ଏଇଠି
ହଁ କଣ କରାଯାଇପାରିବ ଏଇ ଯେହେତୁ ସାରା ମସ ଥିଲା ପକେଇଲେ ତ ସେଥିପାଇଁ ଏମିତି ରେଟ ହେଲା ହଁ କି ନାଇଁ
ହଁ ଅନେକ ଆମର ଉପ କାର ସାଧନ କରିଥାଏ ବୃକ୍ଷ ମାନେ ତ୍ୟାଗ କରୁଥିବା ଅମ୍ଳଜାନ ଆମର ଜୀବନ ରକ୍ଷା ମଧ୍ୟ ସାହାଯ୍ୟ କରିଥାଏ ସେହିପରି ଭୃ ପୃଷ୍ଠରେ ନାନାଦି ଔଷଧ ବୃକ୍ଷ ଦେଖିବାକୁ ମଧ୍ୟ ମଧ୍ୟ ମିଳିଥାଏ ଯାହାର ଚେର ମୂଳ ପତ୍ର । ଫଳ ଫୁଲ ମାନେ ତା ମାନେ କଣ କହିଲା ସେ ନାନା ପ୍ରକାର ରୋଗ ବ୍ୟାଧିରୁ ମଧ୍ୟ ମୁକ୍ତ କରିଥାଏ ବହୁତ ଉପକାର ଆମର କରିଥାଏ ଘର ତିଆରି ଯୋଉ ନିମନ୍ତେ ଯୋଉ ସରଞ୍ଜାମ ସେ
ଆଉ ଗୋଟେ ଜିନିଷ ଆମେ ସିନା ସବୁଜ ପନିପରିବା କହିକି ଆମେ ଖାଉଛନ୍ତି କଣ ଔଷଧ ବିଷ ଖାଉଛନ୍ତି ବିଷ ଖାଇବା ଦ୍ଵାରା ବହୁତ ପ୍ରକାର ରୋଗ ହଉଛି ଯେମିତି ଏବେ ବହୁତ ଅଧିକ ଦେଖାାଯାଉଛି କ୍ୟାନସର ହେଲା ଆଉ ଗୋଟେ ହଉଚି ମଧୁମେୟ ହେଲା। ଆଉ ଗୋଟେ ହଉଛି ଯୋଉ କୁହନ୍ତି ସୁଗାର ହେଲା। ଆଉ ଗୋଟେ ହାଟ୍ ହେଲା ଆଉ ଗୋଟେ ବ୍ରେନ୍ ଷ୍ଟ୍ରୋକ ଏଇ ସବୁ। ରୋଗ ବହୁତ ପରିମାଣରେ ବଢି ଚାଲି
ହାଟ୍ ଚୋକ୍ ଏବେ ବହୁତ ପରିମାଣରେ ବଢି ଚାଲିଚି ଏତ୍
ହୁଁ ହୁଁ। ତା ଫଳରେ ବି ବହୁତ ଲୋକ। ସ ବହୁତ ଏବେ ଆଗେ ଦେଖିବନି ଏତେ ରୋଗ ଇଏ ସିଏ । ଗାଁ ରେ କ୍ୟାନସର ବୋଲି ରୋଗ କଣ
ଜାଣି ହିଁ ନାଥିଲେ ହଁ। ଏବେ ତ ପ୍ରତି ଘରେ ଘରେ ଜଣେ ଜଣେ ଜଣେ କ୍ୟାନସର ରୋଗୀ କେହି ନର୍ଥ ରହୁଚନ୍ତି।
ଭୋଗୁଚନ୍ତି ଏମ୍ କ୍ୟାନସର ଗୋଟେ ଏମିତି ରୋଗ ଯଦି ଠିକ ଟାଇମ ରେ ଚିକିତ୍ସା ଟା ହେଲା ତ କିଛି ପରିମାଣ ରେ ଭଲ ହଉଛି ସମ୍ପୂର୍ଣ୍ଣ ଏ ଭଲ ହଉନି। ନହେଲେ ରୋଗୀର ଜୀବନ ହିଁ ଯାଉଚି। ଆଉ ଗୋଟେ ଜିନିଷ ଜାଣିଚ ନା ଘ ଠିକ ଟାଇମ ରେ ପରିବେଶ ସନ୍ତୁଳନ ନ ରହିଲେ ଠିକ୍ ଟାଇମ୍ ରେ ଠିକ୍ ତ ହେଲାନି। ଏଇଥରକ ଯୋଉ ଏଇ ବର୍ଷର ବର୍ଷା ଟା ହେଇଚି ଆମ ପିଲା ବେଳେ ଆମେ ଦେଖୁଥିଲେ ପିଲା ବେଳେ ନୁ ଚାରି ବର୍ଷ ତଳର କଥା ଥା କହୁଛି ଆମେ ଦେଖୁଥିଲେ କଣ ବର୍ଷା ହବ ପାଞ୍ଚ ଛଅ ଥର ପାଞ୍ଚ ଛଥର ବର୍ଷା ହବ ଘଡଘଡି ଯଦି ଥରେ ହବ। କି ପବନ ହବ। ଏବେ ଯେତେବେଳେ ବର୍ଷା ହଉଛି ସେତେବେଳେ ଘଡଘଡି ପବନ ହଉଚି ହଁ କି ନାଇଁ?
ହଁ ଘଡ଼ଘଡ଼ି ଚଡ୍ ଚଡି
ଆଉ ସେଥିରେ ବି ବହୁତ ଲୋକ ମରୁଚନ୍ତି।
ହଁ ରିସେଣ୍ଟ ଜାଣିଛ ଏବେ ବର୍ତ୍ତମାନ ର କଥା କହୁଛି ଏଇ ଦୁଇ ଦିନ ତିନ୍ ଦିନ ତଳର କ ଥା କହୁଛି ଯୋଉ ବର୍ଷା ହେଇନଥିଲା କି ଆମ ଗାଁ ରେ ଜଣେ ଲୋ କ ଏମିତି ଯାଇଥିଲା ବିଲକୁ ଗାଈ ଚରେଇବାକୁ ହେଲା ତ ତାକୁ କୁ ଗୋଟେ ଚଡ୍ ଚଡି ମାରିଲା ସେ ସେଇଠି ସାଙ୍ଗେ ସାଙ୍ଗେ ପଡିକି ମରିଗଲେ।
ଓହୋ ଏବେ ତାଙ୍କ ପରିବାର କଣ ହଉଥିଵେ ଚିନ୍ତା କରୁଚନ୍ତି।
ତାଙ୍କ ପରିବାରରେ ମାନେ ରୋଜ୍ କାରିଆ କହିବାକୁ ଗଲେ ସିଏ ହିଁ ଜଣେଥିଲେ। ମାନେ ଯାହା ଉପରେ ସମସ୍ତେ ନିର୍ଭର କରୁଥିଲେ ତ ସିଏ ଏବେ ଚାଲିଗଲେ ତ ଏବେ ତାଙ୍କର ସ୍ତ୍ରୀ ଲୋକ ହିଁ ତାଙ୍କର ଯାହା କରିବେ ଯେମିତି ଘରକୁ ଚଳେଇବେ ଆଉ କଣ କରାଯିବ।
ହୁଁ ଆଉ ଗୋଟେ ଜିନିଷ ଜାଣିଚ ମୁଁ ବି ସେଇଭଳିଆ ଗୋଟେ କେସ୍ କହୁଚି ଆମର ଜଣେ ଚିହ୍ନା ପର୍ଚ୍ଚ ହେବେ। ବନ୍ଧୁବାନ୍ଧବ ତାଙ୍କର ଜଣଙ୍କୁ କ୍ୟାନସର ହେଇଛି ନା ତାଙ୍କ ଘରେ ଗୋଟିଏ ସ୍ତ୍ରୀ ଲୋକ ଆଉ ସମସ୍ତେ ପୁଅ ପିଲା ସିଏ ତାଙ୍କ ଘରର ସବୁ ଜିନିଷ ନେଇ ଆଣେ ଥୋଉଥିଲେ ଯଦି ସିଏ ସବୁ ଦାୟିତ୍ଵ ନଉଥିଲେ ସି କିନ୍ତୁ ସିଏ ଏବେ ଜେହେ ଏମିତି କ୍ୟାନ୍ ସର ହେଇଯାଇଚି ଏମିତି ତାଙ୍କର ଅବସ୍ଥା ଯେ ଖାଇବା ପିଇବା ପାଇଁ ବି ଅସୁବିଧା। କିଏ ବନେଇବୁ କିଏ ଖାଇବୁ? ତପ ସେମିତି ପଇସା ନାହିଁ କିି ସେ ବାହାରୁ ସବୁବେଳେ କିନିଖାଇବେି ବୁଝିଛ ନା
ହଁ ହଁ ବୁଝିଲେ
ବହୁତ ପ୍ରକାରର ଅସୁବିଧା ହଉଛି । ଆଉ ଗୋଟେ ଜିନିଷ ଆଗରୁ କଣ କ ପବନ ହଡଘଡି କଥା ମୁଁ କହୁଥିଲି ଏତେ ଅଧିକ ହଉନଥିଲା କାହିଁକି ହଉନଥିଲା ନା ଗଛ ଥିଲା ଉଁ ମୁଁ ଏଇଟା କେତେ ସତ୍ୟତା ଅଛି ମୁଁ ଜାଣିନି ବଡ ମାନେ କୁହନ୍ତି । ଯୋଉ ତାଳ ଗଛ ଯୋଉ ବଡ ବଡ ସେଇଗୁଡା ଘଡଘଡି ଅଟକାଏ ସେଇଥିରେ ମାରିଦିଏ । ଘଡଘଡି ଗଛ ଟା ସିନା ଜଳିଯାଏ ହେଲେ ଆମ କତିକି ଘଡଘଡିଟା ଆସେନା କିନ୍ତୁ ଏବେ ଘଡଘରରେ ସବୁବେଳେ ଘଡଘଡ ମାରିବ ମାନ ଦେଖିବ ଇଏ ମରିଯାଇଛି ସିଏ ମରିଯାଇଛି ଶୁଣିବ ଆଉ ଯୋଉ ପବନ ପବନ ବଡ ବଡ ଗଛ ଥିଲା ଏତେ ପବନ ହଉଥିଲା ଏବେ ଦେଖିବ ଯୋଉଠି ଦେଖିବ ପବନରେ ଇଏ ଉଡି ଯାଇ ସି ଉଡି ଯାଇଛି ଘର ଭାଙ୍ଗି ଯାଇଛି ବହୁତ ପ୍ରକାର ନଷ୍ଟ ହଉଛି ହଁ କିରେ
ହଁ ବହୁତ ମାନେ କଣ କହିଲ ଏବେ ପୁରା ନା ଆମ ପାଣିପାଗ ପୁରା ଚେଞ୍ଜ ବି ହେଇଗ ଗଲାଣି ବହୁତ ପରିବର୍ତ୍ତନ ହେଇଗଲାଣି ଆଗ ଅପେକ୍ଷା
ହଁ ଏବେ କେତେଟା କେତେ ଗରମ ହଉଛି କହିଲ ଆଗରୁ ଏତେ ଗରମ ହଉନଥିଲା ।
ଏଥର ତ ଅସହ୍ୟ ଗରମ ଏଇ ବର୍ଷ ଅସହ୍ୟ ହିଁ ଗରମ ହେଇଛି ।
ହଁ ଆଉ ଗୋଟେ ଜିନିଷ କଣ କହିଲ ଶୀତ ଶୀତ ହୁଏ କେତେ ଦିନ ଦି ମାସ ଶୋଇେ ଦୁଇ ମାସ ଦେଢ଼ ମାସ ଅଢେଇ ମାସ ଏମିତି ହୁଏ କିନ୍ତୁ ଏବେ କଣ ହଉଛି ଆଠ ଦିନ
ଠିକ ଟାଇମ ରେ ଠିକ ଆଉ
ଠିକ ଜିନିଷ ହଉନି ଆଉ ଗୋଟେ ଜିନିଷ କଣ କହିଲୁ ଯଦି ମାନେ କ ପରିବେଶ ସନ୍ତୁଳନ ସବୁ ପ୍ରକାର ଭଲ ପରିବା। ହେଲା ପୁଷ୍ଟି ସାର ଭଲ ମିଳିବ ପ୍ରାକୃତିକ ପରିବା ଯୋଉ ଜିନିଷ କୁହନ୍ତି। ପ୍ରାକୃତିକ ଜିନିଷ ଆମେ ଖାଇବା ଏଟା ମାନେ ନିଜ ଏବେ ସାର ମସଲା ଦେଇକି ପୁରା ଖାଉଛନ୍ତି ତାପରେ ଆଉ ଯୋଉ ଆମେ ବାହହାରାରୁ ଖାଉଛନ୍ତି ପିଜଜା ବର୍ଗର ହ।
ସେ ସବୁ ତ ଆମ ଦେହ ପାଇଁ ବହୁତ କ୍ଷତି କ୍ଷତିକାରକ ଆମେ ଖାଇ ଦଉଛନ୍ତି ଆମ ପାଟିକୁ ସ୍ଵାଦ ଲାଗୁଛି ତା ବୋଲି ଆମେ ଖାଇଦଉଛନ୍ତି। ନ୍ତି।
ହୁଁ।
ହାନିିକାରକ ସେ ସବୁ ସେ ସବୁ ଠାରୁ ଦୂରରେ ରହିବା ବହୁତ ହ।
ହଁ ହଁ। ହେଲେ ଆମେ ସେଇଗୁଡାକୁ ଅଧିକ ପଇସା ଏବେ ତମେ ଗୋଟେ କଥା କୁହ କ୍ଷୀରର ଦାମ କେତେ
ହଁ କ୍ଷୀରର ଦାାମ ଲିଟର ପଳେଇ ଆସୁଛି ଚାଳିଶ ଟଙ୍କା ମାତ୍ର
ମାତ୍ର ମଦର
ଅ ମଦର ମୁଁ ତ କହିପାରିବିନି ବାକି ମଦର
ଦୁ ଅତି କମ ଦୁଇଶହ ତାପରେ ତାପରେ ଅଧିକ ରେଟ ଅଛି।
ଅହୋ।
ଆଉ ବିରିୟାନୀର ରେଟ୍ ଆଉ ସେଉର ରେଟ୍ ଫଳର ରେଟ୍ ଏଇ ସବୁ ଜିନିଷ ଯେତେ ଭଲ ଜିନିଷ ସେତେ ତାର ରେଟ୍ କମ ଆଉ ଯେତିକ ସବୁ ଖରାପ ଜିନିଷ ତାର ରେଟ ଅଧିକ ସେ ତାକୁ ବି ଆମେ ବୁଝି ପାରୁନାହାନ୍ତି ସେ କୁ ହିଁ ଖାଉଛନ୍ତି ହଁ କି ନାଇଁ-
ହଁ। ହଉ ଠିକ ଅଛି ସାଙ୍ଗ ମୁଁ ରହୁଛି ମାମା ଡାକିଲେନି ତ ଟିକେ ଖାଇବା ପାଇଁ ମୁଁ ଯାଏ ଖାଇ ଦେଇେଇକି ଆସେ ଆମେ ପରେ କଥା ହେବା।
ହଉ ହଉ ଠିକ ଅଛି ପରେ କଥା ହବା ଶୁଭରାତ୍ରି।
ଶୁଭ ରାାତ୍ରି।